ହ୍ୟାଲୋ ଭାଇ ଜୟ ଜଗନ୍ନାଥ।
ଭାଇ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଅଁ କରୁଚ଼ନ୍ତି?
ଟିକେ ଯାଇଥିଲି ମନ୍ଦିର ତ, ଏବେ ଆସିକି ଟିକେ ଓ
କୋଉ ମନ୍ଦିରରେ ଯାଇଥିଲେ?
ଏଇ ଜଗନ୍ନାଥ ମନ୍ଦିର ଦିପହରେ ଯାଇଥିଲି, ସେଠୁ ଆସିକି, ନାରେ ବୁଲି ନାଇ ଏମତି। ପାଖରେ। ତ ସେଠୁ ଟିକେ ଭୋଜିିଭାତ ହେଇ ଯାଇଥିଲା ତ, ଟିକେ ଲେଟ ହେଇଗଲା ଆସିବା ପାଇଁ।
ହଁ ହଁ। ତ ଆପଣ ଜଗନ୍ନାଥ ମନ୍ଦିରରେ ତ ସ୍ନାନ ପୂର୍ଣ୍ଣିମା ହେଇଥିବ, ଠାକୁର ତ
ହଁ ହଁ ହଁ ହଁ ଆଜ୍ଞା ଆଜ୍ଞା।
ଆଜ୍ଞା ଆଜ୍ଞା। ହ ହଁ ଆମ ଘର ତ ପୁରୀରେ ତ ଏବେ ତ ପୁରା ଗହଳ ଚହଳ ଚାଲିଛି।
ଆଜ୍ଞା ଆ
ଖାଉ ନାହାନ୍ତି?
ହାଲୋ ହଁ।
ହଁ କୁହନ୍ତୁ?
ନାଇଁ ଆମେ, ଆମେ ଏବେ ଦେଖୁଥିଲୁ ଜୟ ଜଗନ୍ନାଥ ଟିଭିରେ ବି ଦେଖୁଥିଲୁ, ମାନେ ଭିଡ଼ ପ୍ରଚୁର ଜୋରେ। ଆ, ମାନେ ଲୋକ ହ ପ୍ରବଳ ଭିଡ, ଆଉ ଏବେ ସବୁ କଣ? କରିଦେଇଛନ୍ତି ମାନେ ଗୋଟେ ପଳୁ ଗୋଟେ ଭଲ ବି ଅଛି।
ହଁ ଅଁ।
ଗୋଟେଆଡୁ ପସିଲେ, ଏକାଥରେ ବାହାରି ସାଇଲେ ପୁଣି ମାନେ ଚାଲି ଚାଲି ଯାହା ଦେଖିବେ ଆଉ।
ହଁ ଅଁ। ଆମେ ତମ ପୁରୀ ଲୋକ ହେଇକି ବି ଯାଇ ଯାଇନୁ, ହଁ ହଁ। ଓ ଯିବି ଆଉ, ହଁ, ଏ ଟିଭିରେ ଦେଖିବା ମୁଁ ଯାଏବି, ସବୁ ସେ ନଅଟା ଦଶଟା ହେଲେ, ଟିକେ ଫାଙ୍କା ହେଇଗଲେ ଯାଏ, କାରଣ ବେଶତ ସେଇ ଏଗାରଟା ପର୍ଯ୍ୟନ୍ତ ରହିବ ନା, ଏଗାରଟା ସାଢେ ଏଗାରଟା ପର୍ଯ୍ୟନ୍ତ ରହିବ, ତ ଆମେ ସେଇ ହଁ ସେ ଯେତେବେଳେ ଟିଭି ଆଉନ୍ସମେଣ୍ଟ ହେଇଯିବ ଯେ, ଆଉ ଅଧଘଣ୍ଟା ରହିଲା, ତ ଆମେ ଆମ ଘର ତ ଏଇ ମନ୍ଦିରଠୁ ସାତଶହ ଆଠଶହ ମିଟର ଖଣ୍ଡେ, ଏତେ ବି ଦୂର ନୁହଁ।
ଆଜ୍ଞା ଆଜ୍ଞା, ତ ଚାଲି ଚାଲିକି ଆରାମସେ ପଳେଇଲେ ବି, ଠାକୁରଙ୍କୁ ଦର୍ଶନ କରିକି ବି ପଳେଇ ଆସୁ। ସେମିତି ବା ହେଇ ସୁନାବେେଶରେ ବି ସେୟଆ ହୁଏ, ସୁନାବେଶ, ଅଧରପଣା, ନୀଳାଦ୍ରୀବିଜେ। ସବୁ ସେମିତି ହୁଏ, ଚାଲି ଚାଲିକି ଯିବ, ଚାଲି ଚାଲି ଦର୍ଶନ କରିକି ଆସିବ, ଖାଲି ଯାହା ଟିକେ ରଥଯାତ୍ରା ବାହୁଡା ଇଏ କଷ୍ଟ ହୁଏ। ତାଙ୍କର ରଥା ଟାଣିବାକୁ ହୁଏ ବୋଲି। ନଲେ ଆଉ ସବୁବେଳେ ସେମିତି ଚାଲି ଚାଲି ଯିବ ଗୋଟେ ବାରିକେଡ ରେ ବସିବ। ହଁ ପୁଣି ସେଇ ଚାଲି ଚାଲି ଦର୍ଶନ କରିକି, ପୁଣି ଗୋଟେ ଗୋଟେ ପଟେ ବାହାରିବ।
ହଁ ହଁ ହଁ, ମାନେ ପୁରୀ ଲୋକ ବାରିକେଟ ଯିବାକୁ ମ ସମସ୍ତେ ଯିବେ ବାରିକେଡରେ ଆଉ, ଜଗା ସମସ୍ତଙ୍କର ସମସ୍ତେ ଜଗାଙ୍କର
ଆଜ୍ଞା, ଆଉ ଯାଉ ଏ ବର୍ଷ ସ୍ନାନ ପୂର୍ଣ୍ଣିଆ ସବୁ ଭଲରେ ଭଲରେ ହେଇଗଲା। ଆଉ କାଲିଠୁ ତ ଜଗନ୍ନାଥଙ୍କ ଦର୍ଶନ ବନ୍ଦ ରହିବ ପନ୍ଦର ଦିନ ଦିନ ହଁ ଆଜ୍ଞା ବ୍ରହ୍ମଗିରି ଅଲାରନାଥଙ୍କ ଯଦି ଭିଡ ରହିବ।
ଆପଣ ଯାନ୍ତି ଆ୍ନାଥ ଯାଆନ୍ତି ନା
ହଁ ଯାଏ ପ୍ରତି ବର୍ଷ ଯାଇପାରେନି କିନ୍ତୁ ଯାଇଛି। ତିନି ବର୍ଷ ଯହା ଏମିତି ସବୁ ଯାଇଛି। ଆଉ ନ ଆଜ୍ଞା ଅ ହଁ ଅଲଣା ଖିରିକି କହନ୍ତି। ଆଉ ଲାନ ପାଖରେ ଲାଗି ହୁଏ ସେଥିରେ ଚିନି ପଡେନି ଋଣ ସେଟା ଲୁଣ ଦିଆକି କରାଇଥାଏ ସେଟା ଅଲଣା ଖଳି କହନ୍ତି। ହଉ ସେଇଟା ସେଇ ଏଇ ଚିନି ପଡେନି ସେ ଖିରି ରେ ଚିନି ପଡେନି। ଆଉ ଲୁଣ ଦିଆ ହେଇଥାଏ ନହେଲେ ହଁ ମାନେ ଲୁଣ ପଡେନି ଚନି ବି
ହ ଲୁଣ ଚି ପଡେନି ଆଛା ଆଚ୍ଛା ଆଛା। ନା ଆମେ ମାନେ ଜାଣିନୁ ମାନେ ସେଇଟା କିନ୍ତୁ ମତେ ତ ଲାଗୁଛି। ବୋଧେ ମାନେ ବହୁତ ଟେଷ୍ଟି ଲାଗୁଥିଲା ସେଠି।
ହଁ ସିଏ ସେଇତ ସେଇ ସେଇତ ଠାକୁରଙ୍କର ଲିଳା ଯେ ଚିନି ନ ପଡିକି ସେଇଟା ଇଏ ଲାଗେ ଯେମିତି ମନ୍ଦିର ଭିତରେ ଆପଣ ଅଭଢା ଖାଆନ୍ତୁ। ଯେତେ ଅଭଢା ଭିତରେ ଆପଣ ସେ ଯେତେ ଜାଗା ଯାଆନ୍ତୁ। ମନ୍ଦିର ଭିତରେ ଅଭଢାର ସୂାଦ ଆଉ ଇଏ ଅଲଗା ନା ଆଉ। ମନ୍ଦିର ଭିତରେ ବି ସେମିତି ହଁ ଯେ ଅଭଢାରେ ବି ଲୁଣ ନ ପଡିଥିଲେ ବି ସିଏ ବାରି କରିବେନି ଯେ ନାଇଁ ଏଥିରେ ଆପଣ ଲୁଣ ପାଇନାହାନ୍ତି। କି ଏଇଟା ସ୍ଵାଦ ହେଇନି। ଏମିତି କେହି ହେବେନି। ସେ ସବୁ ଠାକୁରଙ୍କ ଲିଳା। ଆଉ ସିଏ ମନ୍ଦିର ପୁଣି ଅଭଢା ଆଉ ମନ୍ଦିର ପୁଣି ଅଭଢା ସାତଟା ହାଣ୍ଡି ରଖିକି ହିଁ ହେଇଥାଏ। ସାତହାଣ୍ଡିରୁୁ ସଭା ତଳେ ଜଳୁଥିବ ନିଆଁ। ଆଉ ସଭା ବଡ ହାଣ୍ଡି ଟା ତଳେ ଥିବ। ତାପରେ ଛୋଟ ଛୋଟ ହାଣ୍ଡି କହିି ଏମତି ସାତଟା ହାଣ୍ଡି। ଆଉ ସାତଟା ହାଣ୍ଡିରେ କିଛି ମାନେ ପଦାର୍ଥକୁ ମିଶା ଯାଏନି। ଆମେ ଯେମିତି ରୋଷେଇ କଲା ବେଳେ ଆଉ ଯେମତି ପ୍ରଥମେ ଟିକେ ତେଲ ପକଉ ତାପରେ ଟିକେ ଫୁଟଣ ପକଉ ତାପରେ ପିଆଜ ପକେଇ ଟିକେ ଭାଜୁ ତାପରେ ଯାଇକି ସବୁ ସେମିତି କିଛି ପ୍ରୋସେସ ନ ଥାଏ। ସବୁ ତାକୁ ପନିପରିବା ମ ଏ ଗୋଟେ ରଖିକି ଏକାଥେର କଲେ। ସେ ସେଇଥିରେ ସବୁ ରନ୍ଧା ହେଇକି ସବୁ ହେଇକି ସଭା ଉପରେ ଥିବା ପାତ୍ର ଟା ଆଗ ହେଇଥାଏ।
କମ ଇଏ ହବ।
ସେଇଟା ହେଇସାରିଲା ପରେ ଧୀରେ ଧୀରେ ଧୀରେ ଧୀରେ ଆଉ ତା ତଳୁ ତା ତଳକୁ ସବୁ ଜାଗ ହେଇକି ହେଇଥାଏ।
ଆ ଲୋକଙ୍କୁ କଣ ସେଠିକି ଛାଡନ୍ତି। ମାନେ ଆମର ଯୋଉ
ନା ନା ସେଇଟା ରଷେଇ ସାଳକୁ ରୋଷେଇ ସାଳକୁ ଜମା ଛାଡନ୍ତିନି। କିନ୍ତୁ ଏଇ ସ୍ନାନ ପୂର୍ଣ୍ଣିମା ବେଳୁ ହେଇଗଲା। ସ୍ନାନ ପୂର୍ଣ୍ଣିମା ପନ୍ଦର ଦିନ ହେଇଗଲା। କି ରଥାଯାତ୍ରାରେ ଯୋଉ ଦଶ ଦିନ ଠାକୁର ବାହାରେ ରହିବେ ସେଇଦିନ ହେଇଗଲା। ସେଇଦିନ ଯାଇକି ଆପଣ ସାରା ଯାଇକି ବୁଲି ପାରିବେ। କାରଣ ସେଇ ସମୟରେ ଅଭଢା ପ୍ରସ୍ତୁତ ହବନି। ଏଇ ଯୋ ପନ୍ଦର ଦିନ ଠାକୁରଙ୍କ ଦର୍ଶନ ଯୋଉ ବନ୍ଦ ରହିବ। ଅଭଢା ପ୍ରସ୍ତୁତ ହବ। ଆଜ୍ଞା
ଅଭଢା ଯୋଉ ପ୍ରସ୍ତୁତି ହବନି। କିନ୍ତୁ ଖାଲି ତ ଜଗନ୍ନାଥ ଠାକୁର ତ ମନ୍ଦିରରେ ନାହାନ୍ତି। ଆଉ ସବୁ ଠାକୁରାଣୀ ଠାକୁର ଅଛନ୍ତି। ଯେଉଁ
ଠାକୁରାଣୀ ମାନଙ୍କୁ ତ ଅଭଢା ଲାଗେନି ନା।
ନାଇ ନାଇ
ଏଇ ଯୋଉ ଅଭଢା ଯୋଉ ହଉଛି। ସେ ଜଗନ୍ନାଥଙ୍କ ପାଇଁ ହିଁ ହଉଛି। ମା ଲକ୍ଷ୍ମୀ ସାଆନ୍ତେ ଜଗନ୍ନାଥଙ୍କ ପାଇଁ ହିଁ ରାନ୍ଧିଥାନ୍ତି।
ଆଛା। ଆଉ ଆଉ ଯୋଉ ଆଉ ଯୋଉ ଠାକୁର ଠାକୁରାଣୀ ଅଛନ୍ତି। ତାଙ୍କର ତ କିଛି ଭୋଗ ଲାଗୁଥିବ ନା ନାଇଁ ସେମିତି।
ତାଙ୍କର ସେମିତି ଫଳ ମୂଳ ଯେମିତି ଶୁଖିଲା ଭୋଗ ଏଇଭଳିଆ ସବୁ ସେମିତି ଲାଗୁଛି। କିନ୍ତୁ ଜଗନ୍ନାଥଙ୍କ ପାଇଁ ଅଭଡ଼ା ଟା ଲାଗେ ନା। କାରଣ ସେ ପ୍ରତିଦିନ ଛପନ ଭୋଗ ହୁଏ ନା। ଛପନ ଭୋଗ ତାଙ୍କ ଇଏ ପରଶା ଯାଏ ଏଇ ଛପନ ଭୋଗର ଏଇ ଅଭଡ଼ା ର ଆଇଟମ୍ ଗୁରା ବି ରହିଥାଏ ନା।
ଆଜ୍ଞା। ଆଜ୍ଞା।
ଆଗ ସେ ଜଗନ୍ନାଥ ଏ ଅସୁସ୍ଥ ଥିବେ ଆମେ ଯେମିତି ଅସୁସ୍ଥ ଥିଲେ ଆମେ ଯେମିତି ଭାତ ଖାଉନୁ। ଅନ୍ନ ଖାଉନୁ। ନା ସେମିତି ଜଗନ୍ନାଥ ବି ଅସୁସ୍ଥ ଥିଲା। ବେଳେ ଯେ ମହା ପ୍ରସାଦ ରନ୍ଧା ହବନି। କି ତାଙ୍କୁ ଲାଗ ଗି ହବନି। ହଁ ଆଉ ରହିଲେ ର ଥଯାତ୍ରା ଯୋଉ ଯିବେ। ରଥଯାତ୍ରା ଦିନଠୁ ଧରିକି ଗୁଣ୍ଡିଚା ଯୋଉ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ। ଯଣ ମନ୍ଦିରରେ ଆଉ ରହିଲେନି। ତ ଲକ୍ଷ୍ମୀ ସାଆନ୍ତାଣୀ ରାନ୍ଧିବେ ଆଉ କାହା ପାଇଁ? ତ ସେଇ ସମୟରେ ଆପଣ ରୋଷ ସାଳା ମନ୍ଦିର ଭିତରକୁ ଯାଇକି ପ୍ରବେଶ କରିକି ରୋସସାଳା ବି ବୁଲି ପାରିବେ। ରୋଷସାଳା ବୁଲିକି ଦେଖିବା ପାଇଁ ସେମି ତି କିଛି ଇଏ ଥାଏ ଆ ପର ପର୍ସନ ଜଣକ ହିସାବରେ କୋଡ଼ିଏ ଟଙ୍କା ଦଶ ଟଙ୍କା ଏମିତି ନିଅନ୍ତି। ଆଉ ସେ ସ ଇଏରେ ତମେ ରୋଷେଇସାଳା ବୁଲି କିଛି ତ ନଥିବ ସେଇ ସମୟରେ।
କେବେ ଦେଖିନି ମାନେ ତେବେ ବି କେତେ ବଡ଼ ଉଁ ଜାଗା ହବ ମାନେ ବିରାଟ ବଡ଼ ଜାଗା ଥିବ ତ
ହଁ ବିରାଟ ବଡ଼ ଜାଗା ଆମର ତ କହିବାକୁ ଗଲେ ମନ୍ଦିର ଆମେ ସ ହଁ।
ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଯେହେତୁ ମାନେ ପ୍ରସାଦ ବ ବ ବନା ହଉଛି ଅ ଅଭଡ଼ା ତିଆରି ହଉଛି ତାହେଲେ ବହୁତ ବଡ଼ ମାନେ ବିରାଟ ବଡ଼ ଜାଗାରେ ଥିବ। ଏମ ଆମେ ସେପଟକୁ କେବେ ତ ମାନେ ଯାଇବି ଯିବାର ସୁଯୋଗ ବି ମିଳୁନି।
ନାଇଁ ସିଂହଦ୍ଵାର ସାମ୍ନାରେ ଠିଆ ହେଲେ ଆମର ବାଁପଟ ସାଇଟ୍ ଟା ରୋଷ ଶାଳରେ ରହିବ ଯୋଉଟା କିି ବାହାର ପଟକୁ ଦେଖାଯାଉଛି ରୋସଶାଳ। ରୋଷେଇ ଘର ବାହାର ପଟୁ ବି ଦେଖାଯାଉଛି ଯେମିତି ସିଂହଦ୍ୱାର ସାମ୍ନାରେ ଠିଆ ହେଇଗଲେ ଡାହାଣ ପଟୁ ହଁ ଡାହାଣ ପଟକୁ ଯେମତି ଆମ ସ୍ନାନ ମଣ୍ଡପ ଦେଖା ଯାଉଛି ସେମିତି ବାଁ ପଟକୁ ହଁ ନାଁ ବାଁ ପଟକୁ ସେମିତି ରୋଷେଇସାଳା ଦେଖାଯିବ। ଆଉ ସବ ଆଜ୍ଞା ହଁ ପାଖରୁ ଭିତରୁ ହଁ ଭିତ ତୁରୁ ଯାଇକି ଦେଖିବା ସେଇଟା ହିଁ ଦୁର୍ଲଭ ଆଉ ବହୁତ ଲୋକଙ୍କୁ ବି ଛଡ଼ା ହୁଏନି ଆ କାରଣ ଆଉ ସ ଆ ସକାଳ ଆରମ୍ଭରୁ ପରିବା କଟା କଟି ଏ ଧରିକି ସବୁ ଇଏ ହୁଏ ନା ତ ସେଠି କେବଳ ଖାଲି ରୋଷେଇଆ ମାନେ
ଏଇ ଟାଇମ ରେ ଯଦି ଯାଇକି ହଁ ଏଇ ଟାଇମ ରେ ଯେତେବେଳେ ଯଦି କେବେ ସୁଯୋଗ ମିଳିବ ତାହେଲେ ଆ ଯାଇକି ଦେଖି ହବ।
ଆଜ୍ଞା।
କାଇଁ ନାଁ ସେ ଅ ବ ଅଲଗା ଟାଇମରେ ତ ଛାଡ଼ିବେନି କାହାକୁ ବି ଅ ସେଠିକି ଯିବା ପାଇଁ।
ଆଜ୍ଞା।
କାଇଁ ନା ସେ ତ ସଖାଳୁ ରାତି ପର୍ଯ୍ୟନ୍ତ ସେଠି ନିତି ମାନେ ଇଏ
ସକାଳୁ ରାତି ପର୍ଯ୍ୟନ୍ତ ନୁହଁ ସକାଳୁ ହଁ ଉଁ ସକାଳୁ ଦି ପହର ପର୍ଯ୍ୟନ୍ତ। ୱାନ ଟାଇମ୍ ଆ ଅଭଡ଼ା ପ୍ରସ୍ତୁତ ହୁଏ ଆଉ ହୁଁ ଗୋଟେ ଥର ହିଁ ଅଭଡ଼ା ପ୍ରସ୍ତୁତ ହୁଏ ସେଇଟା କି ଦିଟା ତିନିଟା ବେଳେ ଖାନ ଗୋଟେ ବେଳୁ ଖାନ୍ତି। ହଁ ଗୋଟେ ଦିଟା ହଁ ଗୋଟେ ଦିଟା ଭିତରେ ବାହାରେ ତାପରେ ଠାକୁରଙ୍କୁ ସବୁ ଲାଗି କରି ସାରିଲା ପରେ ତାପରେ ସେଇ ଅଭଡ଼ା ଏକା ଆନନ୍ଦ ବଜାରକୁ ଆସେ।
ଉଁ ଆଉ ତା ତାପରେ ଯୋଉ ସବୁ ଦିଆ ହୁଏ କଣ ମାନେ ଶୁଖିଲା ଭୋଗ ସବୁ ଲାଗେ ନା କଣ?
ହଁ ସବୁଭଳିଆ ଦିନକୁ ଥରେ ଲାଗେ ଯେମିତି ଆମେ ହ କେବଳ ଖାଲି ମଧ୍ୟାହ୍ନ ଭୋଜନରେ ଯେମିତି ଖାଉ ଦିପହର ଟାଇମ ରେ ହିଁ ଅଭଡ଼ା ଲାଗେ। ଆଉ ସବୁବେ ଆଉ ହଁ ରାତି ବେଳେ ସେମିତି ତାଙ୍କ ଶୁଖିଲା ଭୋଗ ଅଛି ଯେମିତି ରା
ଆଚ୍ଛା ସ ସଖାଳେ ଯୋଉଟା ସଖାଳେ ଯୋଉଟା ଲାଗେ ସେଟା କଣଟା ଏ ଯୋଉ ରାଜ
ସକାଳେ ଆମର ହଁ ସକାଳେ ଯୋଉ ଆମର ବାଳ ବାଳ ଭୋଗ ଲାଗେ। ଯେମିତି ଆମର ହେଇଗଲା ଖଜା ହେଇଗଲା ମଗଜ ଲଡୁ ହେଇଗଲା ଆଉ ବିରି ପିଠା ହେଇଗଲା। କି ନହେଲେ ଆମର ମହ ହଁ ମହନ ଭୋଗ ହେଇଗଲା ଏମିତି ସବୁ। ତାପରେ ମଧ୍ୟାହ୍ନରେ ଏଇ ଅଭଢା ଲାଗେ ପୁଣି ରାତିରେ ଏ ରାତିରେ ଅଭଡ଼ା ପଖାଳ ଉଁ ଦହି ପଖାଳ ଖା ପ୍ରଭୁଙ୍କ ପାଖରେ ଲାଗେ। ଆଉ ସେ ଦହି ପଖାଳ ଖାଇକି ସ ହଁ ରାତ୍ରି ବେଳେ। ଦହି ପଖାଳ ହେଇଗଲା ଛେନା ହେଇଗଲା ଆଜ୍ଞା ଏସବୁ ଏମିତି ଲାଗେ।
ଆଚ୍ଛା।
ହଁ।
ଖୁସି ଲାଗିଲା ମାନେ ଆପଣଙ୍କୁ ମାନେ ଏତେ ଅ ଜ୍ଞାନ ଅଛି। ସା ମନ୍ଦିର ବିଷୟରେ। ଯେହେତୁ ଆପଣ ପୁରୀ ଲୋକ ହେଲେ ପୁରୀ ଲୋକ ଯେହେତୁ ହେଲେ ବି କିନ୍ତୁ ଆପଣଙ୍କର ଟିକେ ବେଶୀ ଜ୍ଞାନ ଅଛି ସେ ପ୍ରତି।
ହଁ ନାଇଁ ମତେ ବି ଜଗନ୍ନାଥ ବହୁତ ପିଲା ବୁଳୁ ପିଲା ବେଳୁ ମ ପଢାପଢି ଟିକେ ଅଭ୍ୟାସ ଥାଏ, ମା ଜଗନ୍ନାଥ ଇଏ ହେଲା ପ୍ରତିବର୍ଷ ରଥଯାତ୍ରା ବେଳେ ଆଉ ଜଗନ୍ନାଥ ମନ୍ଦିର ରୁ ପୁସ୍ତକ ବିତରଣ ହୁଏ। ଉତ୍କଳ ପ୍ରସଙ୍ଗ ବୋଲି ସବୁ ବର୍ଷ ଏଇଟା ହି ହୁଏ। ଆଉ ଭକ୍ତ ମାନଙ୍କୁ ପାଞ୍ଚ ଟଙ୍କାରେ ସେଟା ପ୍ରଦାନ କରାଯାଏ। ତ ସେଇ ର ସବୁ ପଢିକି ଆଉ ଯାହା ଜ୍ଞାନ ଆହରଣ କରିଛି ଆଉ।
ହଉ ଭାଇ ଟିକେ ଖୁସି ଲାଗିଲା ପର
ଅଧିକା ଖୁସି ଲାଗିଲା ବହୁତ ଆପଣଙ୍କ ସହ କଥା ହେଇକି ଆମେ ଆଉ କେବେ କଥା ହବା। ରଖୁଛି ଧନ୍ୟବାଦ ଆଜ୍ଞା, ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।